ହାଲୋ ହାଲୋ
ଅ
ହାଲୋ
ତୁମେ ଖାଇଦିଅ।
ହାଲୋ ହାଲୋ ହାଲୋ
କରୁଛ ଆ
ନା ବୁଲୁଚୁ ଘର ଆଗରେ ତମେ
ହଁ ମ
ତମେ କଣ କରିବ?
ଅ
ମୁଁ ବି ବୁଲୁଚି
ବୁଲୁଚ ନା ଏକା ଏକା
ଆ ବୁଲୁଚି କାହାକୁ କଣ ଡାକିବି ଜଣେ ବୁଲୁଚି ଆଉ ଏକା ଏକା ଅଛି। କଣ କରିବ ଏବେ? କଣ କରିବ ଏବେ? ହ୍ୟାଲୋ କଣ କରିବ ଏବେ? କଣ କରିବ ଏବେ?
କଣ ଆଉ କରିବି ବାହାରେ ତ ବସିଚି ପବନ ଖାଉଟି ଆଉ
ହୁଁ, ଭଲ
ହଁ। କାଇଁ ହଁ।
ବର୍ଷା
ତୋମ ଆଡେ ପଣସ ପାଚିଲା କି କଣ?
ହଁ ପାଚିନି।
ପାଚିନି ଏଯାଏଁ। ଭାବିଲି ପାଚି ଥିବଣି ବୋଲି
ନାଇ କୋଉଠି ପାଚଚି, ପାଚି ନା
ୟାର ଟିିକେ ଟିକେ ହଉଚି
ତେ
ହୁଁ, ଉଁ, ହୁଁ,
ତୋମ ପଟେ ପାଚିଲାଣି କି ପଣସ?
ନାଇଁ ଆମ ପଟେ ବି ନାଇଁ ଟିକେ ଟିକେ ପା ବବ।
ହଁ ପରା
ହେଲା
। ତା ପାଖରେ ଟିକେ ପାଚିବା ସେ କଣ କଣ କରୁଚ ତୋମେ ପଣସ?
କଣ ଆମେ ସେ ବରା କରୁଚୁ ତାପରେ ସେ ପିଠାବି କରୁଚନ୍ତି।
ଆଇ ଆଇସକ୍ରିମ୍
କାଇଁ ଆମେ ଆଇସକ୍ରିମ୍ କି ଦେ କରିନୁ। ତୋମେ କରୁଚ?
ଚେଷ୍ଟା କର ହବ ସେଟା ବି ଭଲ ଲାଗେ।
ମୋତେ କାଇଁ ଲାଗୁନି ଭଲ ଲାଗିବ କଲେ କି? ପଣସ ଆଇସ ସେ ଭଲ ଲାଗିବନି।
ଉଁ, ହୁଁ, ଭଲ ଲାଗୁଚି।
କରିଥିଲ ବୋଧେ ତୋମେ? ନାଇଁ କିି ଭଲ ଲାଗୁଚି ଆମ୍ବ ଆଇସ୍କ୍ରିମ୍ କଲେ କିନ୍ତୁ ଭଲ ଲାଗୁଛି ଆଉ।
ସବୁ ବଢିଆ ଲାଗୁଛି, ଆ, ଗୁଡ । ଆମ୍ବ ଆଇସ୍କ୍ରିମ୍ ଭଲ ଲାଗୁଛି।
ହୁଁ।
ଆଉ କଣ କଣ ଭଲ ଲାଗେ?
ଆଉ
ଆଉ କିଏ କିଏ ଆଇସକ୍ରିମ୍ କରୁଚ ତମେ କୁହ? ଆଉ କୋଉ କି କି ଆଇସକ୍ରିମ କରିବା ଜାଣିଛ ତମେ କୁହ ବଇଲି?
ଆମ୍ବ ପଣସ।
ପଣସ ହଁ ତାପରେ
ଫଳ ତରଭୁଜ।
ହ ହୁଁ। ।
ମୁ ତ ବାବୁ ତ ଖରା କୁ କୁହି ନେ।
ହୁଁ।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
ହାଲୋ।
ହଁ ପରା ତାଙ୍କେ ।
ହୁଁ।
ଏଇ ରୋଷେଇ କରୁ ବୋଲି ଭାବୁଛୁ। ୱା ଓ।
ହୁଁ ଆଉ ଲସ ଚି କରୁଛ ନା ନାଇଁ କେବେ ଘରେ? ଆମର ଭାତ କୁ ଭଜା ହଉଚି। ଆଉ କଣ?
ହ୍ୟାଲୋ। ଭାତ କୁ ଭଜା।
ମଶା ହଉଚନ୍ତି କଣ ତମ ପଟେ?
ମଶା ତମ ପଟେ ହଉଚନ୍ତି?
ମଶା ହଉଛନ୍ତି କଣ ତମ ପଟେ? ହଉଚନ୍ତି ଓ ହୋ ହଉସିକେ। ଆମପଟେ ସେମିତି ଆ ଆମାର ତ ହ ପୁରାସେମିତି ହଉଛି ଭଲଲାଉଁନି। ହୁଁ।
ଆଉ କଣ କରବୁ ଏବେ?
କରୁଛିତିତ
ଆଉ କଣ ଖବର କୁୁହ?
ହ
ଦହି। ଦହିରୁ ବନାନ୍ତି ଆଉ। ଏମିତି କଣ ମାନେ ଦହିରୁ। ପାଣିରୁ ଫଳ ଫଳ ପକେଇକି ଆଉ କଣ କଣ ଚିନି ଗୁଡ଼ ଏମିତି ପକେଇକି।
ହୁଁ ହୁଁ
କଣ କଣ ମାନେ ଥଣ୍ଡା ଦିନରେ ଭଲ ଲାଗୁନି ଗରମ ଦିନରେ ଭଲ ଲାଗେ ଆଉ।
ହୁଁ
ଓ ଆହୁରି କଣ କୁହ। ଆଉ ତମ ଘରେ ସବୁ ଭଲ?
ହଁ
ହଁ ଆମ ଘରେ ବି ଭଲ, ରୋଷେଇ ଷ୍ଟାର୍ଟ ହେଲାଣି?
ହୁଁ ଆମର ସବୁ ସରି ଗଲାଣି।
ଏତେ ଜଲ୍ଦି? ହୁଁ
ଅ ହ।
ଅ ହ।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
ନାଆଁ।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
ସେ ଗାଁରେ ବାଜା ।
। ଗାଁ ଗଣ୍ଡା। ।
କୁ କହୁଛନ୍ତି ଚେଚେ । ପଣିଆ।